ପ୍ରଣାମ ଜୟ ଶ୍ରୀରାମ।
ଦୀର୍ଘାୟ ଭବ। ଜୟ ଶ୍ରୀରାମ।
କଣ କରୁଛନ୍ତି ଆପଣ?
କିଛି ନାହିଁ ଭାଇ ଏବେ ଘରେ ବସିଥିଲି ଆଉ ଆପଣ କଣ କରୁଛ?
ଭାଇ ମୁଁ ଏଇଠି ମାନେ ଆମର ଏଇଠି ବର୍ଷା ପକଉଛି ତ ବର୍ଷାର ଆନନ୍ଦ ନଉଛି।
ଆମର ବି ଏଠି ବର୍ଷା ପକଉଛିି ମ।
ଓହୋ ଆମର ତ ଏଠି ନେଟୱାର୍କ ପ୍ରୋବ୍ଲେମ ହଉଛି। ଯେ ମାନେ ଗଛ ଲଗେଇବାକୁ ଅସୁବିଧା ହଉଛି ବୁଝିପାରୁଛନ୍ତି।
ହଁ ବୁଝିପାରିଲି।
ଆଜ୍ଞା
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ମାତାଶ୍ରୀ ପିତାଶ୍ରୀ ଆପଣଙ୍କୁ ମାନେ ଅନୁଜ ବି ଭଲ ଅଛନ୍ତି।
ଆଚ୍ଛା ଆଚ୍ଛା ହଉ ହଉ।
ଓହୋ ଆଉ ଆପଣ କଣ କରୁଛନ୍ତି?
ମୁଁ ଏଇନେ ଘରେ ଥିଲି ଭାଇନା ଆମର ଏଠି ତ ବହୁତ ଆ ଜୋରଦାର ବର୍ଷା ହେଉଛି। ମାନେ
ଆଚ୍ଛା ଆଚ୍ଛା ଓହୋ ତାହେଲେ ଏମିତି କଥା କି?
ହଁ ବହୁତ ବର୍ଷା ହଉଛି ମ। ଆଜି ବୁଲିଯିବା ପାଇଁ ବାହାରକୁ ଗୋଟେ ପ୍ଲାନ୍ ଥିଲା ସେଇଟା ବି ହେଇପାରୁନି।
ଆଜ୍ଞା ଆଜ୍ଞା ଆପଣ ଘରେ କିଏ କିଏ ରୁହନ୍ତି?
ମୋ ସାଙ୍ଗରେ ମୋ ମା ବାପା ରହନ୍ତି। ଆଉ ଛୋଟ ଭଉଣୀଟେ ଅଛି। ଆଉ ଆପଣଙ୍କ ଘରେ?
ମୋ ଘରେ ମୋ ବା ମୋ ମାତାଶ୍ରୀ ପିତାଶ୍ରୀ ଆଉ ମୁଁ ଏତିକି।
ଆଚ୍ଛା ଗୋଟେ ବୋଲି ପୁଅ?
ଆଜ୍ଞା ଗୋଟେ ବୋଲି
ଆଛା ଆଚ୍ଛା
ଆଜ୍ଞା
ଆଉ ଖାନା ପିନା ହେଇଗଲାଣି ଭାଇନା?
ଆଜ୍ଞା ହଁ ହେଇଗଲାଣି।
କଣ କଣ ଖାଇଲ?
ସକାଳୁ ଆଜ୍ଞା ବରା ଆଉ ଘୁଗୁନି ଖାଇଥିଲୁ।
ଆଚଛା ଆଚଛା ଆମର ଆଜି ଚକୁଳି ଆଉ ଚନା ଘୁଗୁନି ହେଇଥିଲା ମ।
ଅହୋ ବଢିଆ ବଢିଆ ବଢିଆ ଖାଦ୍ୟ।
ଆଉ ପୁରା ଘରର ତ ଦେଶୀ ଖାଦ୍ୟ ଖାଇବା ଆଉ।
ଆଜ୍ଞା ଦେଶୀ ଖାଦ୍ୟ ରୁହନ୍ତୁ ଖାଦ୍ୟ ଖାଆନ୍ତୁ ଫିଟ୍ ରୁହନ୍ତୁ।
ହଉ ସେଇଟା। ହଁ ଟିକେ ହେଲ୍ଥ ଉପରେ ଯହ ଧ୍ୟାନ ଦିଏ ତ ମୂଁ।
ଓ ହୋ ଆପଣ କେତେ ବୟସ?
ମୋର ଏଇନେ ବାଇଶ ହେଲା ଭାଇନା।
ବାଇଶ ତାହେଲେ ଆପଣ ମୋଠୁ ବଡ ଆଉ। ଆପଣ ମୋଠୁ ବଡ ଆଉ ମୋର ଅଠର ବର୍ଷ ହେଲା ଆଉ।
ଆଚ୍ଛା ତମକୁ ଅଠର ବର୍ଷ ହେଲା।
ଆଜ୍ଞା
ମତେ ଆଉ ଦି ମାସ ପରେ ତେଇଶ ହେଇଯିବ।
ସାର ଠିକ ଠିକ ଆପଣଙ୍କ ଭଉଣୀ ଏବେ କଣ କରୁଛନ୍ତି।
ସେ କଲେଜ ପଢ଼ୁଛି ଭାଇନା।
ଓହୋ
ଆଜି ତ ବର୍ଷା ପାଇଁ ସେ ନା ନା ବର୍ଷା ପାଇଁ ଆଜି ଯାଇଥିଲା ପୁଣି ପଳେଇ ଆସିଲା।
ଓହୋ ଛୁଟି ହେଇଗଲା ବୋଧେ କଲେଜ ଆଚ୍ଛା ଆଚ୍ଛା ଭଲ କଥା। ଯୋଉ ତ ବର୍ଷା ହଉଛି
ହଁ ଭାଇନା ବହୁତ ଜୋରରେ ବର୍ଷା ହଉଛି।
ହଁ
ସାର ଲଘୁଚାପ ଅଛି ବୋଧେ ଯାହା ଲାଗୁଛି ଆଜି ଓଡିଶାରେ?
ହଁ ହେଇଥିବ ମୁଁ ତ ଦେଖିନି। ହଁ ବର୍ଷା ମାନେ ତିନି ଦିନ ଲଗାତାର ହଉଥିଲା ଏବେ ଛାଡି ଯାଇଛି ଖାଲି ମେଘ ପବନ ଦଉଛି ଆଉ।
ଆମର ଏଇଠି ଏମିତି ଲାଗ ଲାଗି ହଉଥିଲା କିନ୍ତୁ ଝିପ ଝିପି ବର୍ଷା ହଉଥିଲା ଆଜି ଟିକେ ଜୋରଦାର ବର୍ଷା ହେଇଛି।
ଆଚ୍ଛା ଆଚ୍ଛା ଅହ
ଝିପିଝିପି ବର୍ଷା ହଉଥିଲା।
ଓହୋ ଆପଣ କୋଉଠି ରହନ୍ତି?
ଆମେ ଝାରସୁଗୁଡ଼ାରେ ରହୁଛୁ ଭାଇନା ଏକଚୁଆଲି ଘର ଆମର ବରଗଡ କିନ୍ତୁ ଏବେ ଝାରସୁଗୁଡାରେ ରହୁଛୁ କାମ ପାଇଁ।
ଓହୋ ଝାରସୁଗୁଡାରେ କଣ ମାନେ ବରଗଡ଼ରୁ କଣ ଝାରସୁଗୁଡା ପଳେଇ ଆସିଲେ ଆପଣ?
ଏଇ କାମ କରିବା ପାଇଁ ଏଠୁ ଗୋଟେ କାମ କରୁଛି ତ।
ଓହୋ ଆଚ୍ଛା ଆଚ୍ଛା ଠିକ।
ସେଇଥିପାଇଁ ହେଲେ ଯାତ୍ରା ଆସିକି ରହୁଛୁ ଏଠି କାମ କରୁଛୁ।
ଓହୋ ଆଉ ଆପଣଙ୍କ ପିତାଶ୍ରୀ କଣ କରନ୍ତି?
ଆମ ବାପା ବି ଏଇଠି ଗୋଟେ ଫ୍ୟାକ୍ଟ୍ରିରେ କାମ କରୁଛନ୍ତି ଗୋଟେ କମ୍ପାନୀରେ।
ଓ ଆଚ୍ଛା ଏମିତି କଥା ଆପଣ ବି ସେଇଠି ବୋଧେ କାମ କରୁଛନ୍ତି?
ହଁ ମୁଁ ବି ସେଇଠି କାମ କରେ ଭାଇନା। ଆଉ ଆପଣଙ୍କୁ ତ ଅଠର ବର୍ଷ ହଉଛି କହିଲେ। କଣ କହିଲ ଭାଇନା?
ମୁଁ କହିଲି ଆପଣ ବି ସେଇଠି ତାହେଲେ ପାଠ ବି ପଢ଼ନ୍ତି କାମ ବି କରନ୍ତି ବୋଧେ?
ହଁ ପାଠ ବି ପଢୁଛି କାମ ବି କରୁଛି।
ଆଚ୍ଛା ଆଚ୍ଛା
ଓଉ ଆପଣ ମତେ ଅଠର ବର୍ଷ ହଉଛି କହିଲେ ତାହେଲେ ଆପଣ ପାଠ ପଢନ୍ତି ନା କଣ?
ହଁ ମୁଁ ବି ପାଠ ପଢେ ଏବେ ମୋର ପ୍ଲସ୍ ଟୁ ସରିଲା ଏବେ ପ୍ଲସ ଥ୍ରୀ ମାନେ କରିବି ନୂଆ କଲେଜ ରେ ଯିବି
ଆଚ୍ଛା ଆଚ୍ଛା ମୋ ଭଉଣୀ ବି ଏବେ ପ୍ଲସ ଥ୍ରୀ ପଢୁଛି ତାର ସେକଣ୍ଡ ଇୟର ବୋଧେ
ଆଚ୍ଛା ମୋର ଫାଷ୍ଟ ଇୟର ହବ ଏଇଟା ମୋ ଠୁ ତାହେଲେ ସେ ବଡ ହେବେ ଆଉ ଭଉଣୀ କି
ହଁ ଆପଣଙ୍କଠୁ ବଡ ହେବ ବୋଧେ ଗୋଟେ ବର୍ଷ ବଡ ତାକୁ ଏନେ ଉଣେଇ ଉଣେଇଶ ବର୍ଷ ହଉଛି
ଆଚ୍ଛା ଆଚ୍ଛା
ହଁ ଭାଇନା
ହଁ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି?
କଣ କହିଲ ଭାଇନା?
ମୁଁ କହିଲି ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି?
ସ୍ୱାସ୍ଥ୍ୟ ଅବସ୍ଥା ଏଇନେ ପୁରା ବଢିଆ ଅଛି ଭାଇନା
ଓହୋ ଆଉ ମାତାଶ୍ରୀ ପିତାଶ୍ରୀ ଆଉ ଭଗିନୀଙ୍କର କେମିତି ଅଛି?
ଆ ମାଙ୍କର ଟିକେ ଦେହ ଟିକେ ଅସୁସ୍ଥ ଥିଲା ଏଇନେ ଟିକେ ଭଲ ଲାଗୁଚେ ମେଡିସିନ କରୁଛୁ ଆଉ ଏଇ ଟିକେ ତାଙ୍କର ଛାତି ପେନ୍ ହଉଥିଲା ବହୁତ ଜୋର ସେ
ହୁଁ ହୁ ଡକ୍ଟର ଦେଖିଛନ୍ତି।
ହଁ ଡକ୍ଟର ଦେଖେଇଥିଲୁ। ଆଜି ପୁଣି ଯିବାର ଥିଲା ଡକ୍ଟରଖାନା ଏଇ ଗୋଟେ କ ହଁ ହେମତି ଆ ଟିକେ ହାର୍ଟ ଆଡକୁ ନୁକି ପଡ଼ୁଥିଲା।
ଓ ହୋ ହଁ ହ।
ଆଉ ଆଜି ବି ଯିବାଟା ଡକ୍ଟରଖାନାକୁ। ମିଟୁ ଆଜି ବର୍ଷା ପାଇଁ ଯାଇ ହେଲାନି ଆଉ।
ଓହୋ ଆପଣ ବର୍ଷା ହେଉଛି କି ସେପଟେ?
ହଁ ବର୍ଷା ହଉଛି ନା ଭାଇନା ଏଠି ବି ବର୍ଷା ହଉଛି। ମୁଁ ପରା ବାରଣ୍ଡାରେ ଆମ ଘର ବାରଣ୍ଡାରେ ବସିଛି।
ଆଛା ନାଇଁ ଆମର ଏପଟେ ବର୍ଷା ଛାଡିଯାଇଛି। ଖାଲି ପଵ ମେଘ ପବନ ଦଉଛି ଆଉ।
ନା ନାଇଁ ଭାଇ ଏଇଠି ପ୍ରବଳ ବର୍ଷା ହଉଛି। ଘରୁ ବାହାରିବା ମୁସ୍କିଲ୍ ହେଇଯାଉଛି।
ହେଁ ହେଁ ଆଚ୍ଛା।
ଏମିତିଆ ପାଗରେ ଘରେ ଶୋଇକି ବଢିଆ ଗରମ ଗରମ ପକୁଡ଼ି ଖାଇବ। ଆଉ ଗୋଟେ ବଢିଆ ଫିଲ୍ମ ଦେଖିବ ବଢ଼ିଆ।
ବାସ୍ ବଢିଆ ମଜା ସେ। ଆପଣ ଫିଲ୍ମ ଦେଖନ୍ତି ତାହେଲେ ନାଇଁ କି?
ଆଉ ଭାଆ ନା?
ହଁ ହଁ ଆମେ ବି ସେୟା। କଣ କେମିତି କେମିତିଆ ପ୍ରକାର ଫିଲିମ ଆପଣଙ୍କୁ ଭଲ ଲାଗେ?
ମତେ ଭାୟା ଏ ଏକ୍ ଏକ୍ସନ୍‌ ମୁଭି ଟିକେ ଯହା ହେଉ ଭଲ ଲାଗେ। ମାନେ ଟୋଟାଲ୍ ଏକ୍ସନ୍‌ ଯେଉଁଥିରେ ଥିବ। ଭୃଟାଲ୍ ଏକ୍ସନ୍‌ ଆଇ ଲାଇକ୍ ଧୁରନ୍ଧର୍ ଦେଖିଛ ନା ଭାଇନା।?
ହଁ ହଁ ଦେଖିଛି ଦେଖିଛି।
ହଁ ସେଇ ଟାଇପ୍ ର ମୋତେ ବୄଟାଲ ଏକ୍ସନ୍‌। ଭଲ ଲାଗେ।
ଆଚ୍ଛା ଆଚ୍ଛା ହଁ ଦେଖିଆ
ହଁ ଏନିମେ କୋଉ ଟାଇପ ର?
ସେମିତି ସେଇ ବୄଟାଲ୍ ଏକ୍ସନ୍ ଯେମିତି କହିଲେ ଖୁନ ଖରାପ ଥିବ।
ଆଉ ମୁଁ ବି ଏନିମେ ଦେଖେ ମତେ ବି ଆଗ ଭଲ ଲାଗୁଥିଲା ବୄଟାଲ୍ ଏକ୍ସନ୍। କିନ୍ତୁ ଏଇନେ ସେତେଟିକେ ଷ୍ଟୋରି ଲାଇନ୍ ଆଉ ମ୍ୟାଚୁର୍ ମାଇଣ୍ଡ ସେଟ୍ ର ଦେଖୁଚେ ଭଲ ଲାଗୁଛି।
ଆଚ୍ଛା ଆଚ୍ଛା ବୁଝି ପାରୁଛି।
ମାନେ କାହିଁକି ନା ଏଇ ଯୋଉ ଆଜିି କାଲି ଯୋଉ ନୂଆ ନୂଆ ବାହାରୁଚି ସେଇଥିରେ ଏକ୍ସନ୍‌ ସିନ୍ ଅଛି କିନ୍ତୁ କ୍ଷତି ଖୁନ ଖରାବା ନାହିଁ। ହଁ ଏମ୍ତି ଖାସ୍‌ ଲାଗୁନି କିନ୍ତୁ ଯୋ ଏଇନେ ନୂଆ ନୂଆ ଷ୍ଟୋରି ଗୋଟେ ଆଇଛି। ଆ ତମକୁ ମୁଁ କିଛି ଏଠିପାଇଁ ସଜେଷ୍ଟ କରୁଛି। ଏଟା ଷ୍ଟୋରି ବୁଡ୍ ଉପରେ ବେଶ ଅଛି। ଏକ୍ସନ ଅଛି ଏଥିରେ ଟୋକିଓ ରିଭେଞ୍ଜର୍ ଆପଣଙ୍କୁ ୟୁଟ୍ୟୁବ ରେ ମିଳିଯିବ ଫ୍ରିରେ।
ଆଚ୍ଛା ହଉ ହଉ ଠିକ ଅଛି ମୁୁ-
ଟୋକିଓ ରିଭେଞ୍ଜର ଦେଖିବେ। ଆଉ ଇସ କା ଯଦି କହୁଛନ୍ତି। ତାହେଲେ ଦାଟ୍ ଟାଇପ୍ ଆଇ ଗଟ୍
ଆଜ୍ଞା ମତେ ହ୍ୟାଲୋ ମତେ ଆପଣଙ୍କ ଭଏସ୍‌ଟା କିଛି ଶୁଭା ଯାଉନି।
ଏବେ ଶୁଭା ଗଲା।
ହଁ ଆଜ୍ଞା ଶୁବା ଗଲା।
ହଁ। ହଁ। ଆଉ ଆପଣଙ୍କୁ ଯଦି ମେଚର ଏନିମେ ଦେଖିବାର ଅଛି ନା ଭାଇନା ତାହେଲେ ଆପଣ ଡାଉନଲୋଡ୍ କରି ପକେଇବେ ଭିଲେନ୍‌ ସାଗା।
ଅ ନିଶ୍ଚୟ ନିଶ୍ଚୟ କରିଦେବି ନିଶ୍ଚୟ।
ଏହାର ଦିଟା ସିଜନ ଅଛି। ଦିଟା ସିଜନ ଦେଖିବେ ବଢିଆ ଅଛି ଭାଇନା।
ଆଜ୍ଞା ଆଜ୍ଞା ଠିକ ଅଛି ନିଶ୍ଚୟ ନିଶ୍ଚୟ ଦେଖିବି ପ୍ରୟାସ କରିବି ଦେଖି
ହଉ ହଉ ହଉ ଭାଇ ଆଜ୍ଞା ଜରୁର୍ ମାନେ ନିଶ୍ଚିତ ଚେଷ୍ଟା କରିବେ।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ଭଉଣୀ କଣ କରୁଛନ୍ତି।
ଭଉଣୀ ଏଇନେ ଯାଇଥିଲା ବାହାରକୁ ଏଇନେ ଆସିଛି ଘରେ ଅଛି। କିଛି ନାସ୍ତା କରୁଥିଲା ବୋଧେ ଯାହା ଲାଗୁଛି। ଏଫେକ୍ସଟି ନେଇଥିଲା ଏଇନିକା ଖାଇ ଦୋଉଛି ବୋଧେ।
ହଁ ହଁ ସେ କଣ? ପଢୁଛନ୍ତି କଣ ପ୍ଲସ୍ ଥ୍ରୀ।
ଆର୍ଟସ ନିଜେ ଭାଇନା ସେ ଆର୍ଟସ କରୁଚି।
ଓହୋ ଆଚ୍ଛା ଭଲ ଭଲ ଭଲ। ମୁଁ ବିଜ୍ଞାନ ନେଇଛି ମାନେ ବିଟେକ୍। ମାନେ ବିଟେକ୍ କରିବି ଆଉ।
ଆଚ୍ଛା, ଆଚ୍ଛା, ଆଛା ହଉ ତାହେଲେ ଭବିଷ୍ୟତରେ ବୈଜ୍ଞାନିକ ହବ।
ଆଜ୍ଞା ଆଜ୍ଞା।
ଦେଶର ନାଁକୁୁ ଆଗେଇ ନେବ।
ଆଜ୍ଞା। ଆଉ କଣ କୁହନ୍ତୁ। କଣ ଆପଣଙ୍କ ଜୀବନ କଣ କେମିତି ଚାଲିଛି? ଜୀବନ କଣ କେମିତି ଚାଲିଛି ଆଛା।
ବଞ୍ଚି ରହିବାର ପ୍ରୟାସ କରୁଛେ ସମସ୍ତେ।
ଓହୋ ଆଉ ଗା ଆଉ ଆପଣଙ୍କ ଗାଁ କୋଉଠି।
ଆମର ଗାଁ ହଉଛି ଭାଇନା ବରଗଡ଼। ମୋ ଜନ୍ମ ମାଟି ଜନ୍ମଭୂମି ବରଗଡ଼।
ଓହୋ ଆଉ ନିଜ ଗାଁ?
କିନ୍ତୁ, କିନ୍ତୁ ମୋ ଜେଜେବାପାଙ୍କ ଅନୁସାରେ। ଆମ ନିଜ ଗାଁ ହେଉଛି କେନ୍ଦ୍ରାପଡା। କେନ୍ଦ୍ରାପଡା ହଁ ଭାଇନା ଛୋଟ ଥିଲି ଥରେ ଯାଇଥିଲି। ଦକ୍ଷିଣ ପାରି ଗାଁ ର ନାଁ ହେଉଛି ଦକ୍ଷିଣ ପାରି ନା ଭାଇ ତାପରେ ଯାଇନି। ନା ତାପରେ ଯାଇନି। ଛୋଟଦିନୁ ଥରେ ଯାଇଥିଲି ଯିବା। ମୋର ମନ ଅଛି। ପୁଣି ଭାବୁଛି। ଏ ଗୋଟେ ଦି ବର୍ଷ ବୋଧେରେ ଯିବି ବୋଲିି।
ଆଚ୍ଛା ଆଚ୍ଛା ଓହୋ ତାହେଲେ ଏମିତି କଥା କି? ତାହେଲେ ଗଲେ ଭଲ ବୁଲି। କେ ଆସିବେ ଆଉ? ଆପଣ ନିଜ ଗାଁ।
ଯଦି ହବ ତମକୁ ସାଙ୍ଗରେ ନେଇକି ଯିବି ବୋଲି ଭାବୁଛି।
ଆଜ୍ଞା ଯାହାହେଲେ ଆପଣଙ୍କ ଭଇସ ଟା ଟିକେ ମାନେ କ୍ଲିଅର, କ୍ଲିଅର ଶୁଭୁନି।
ହଁ ଏଇନି କା କିଛି ନା ଥିଲା ଫାଇଦା।
ହଁ ମାନେ ଆପଣ ଟିକେ ଦୂରରେ ଥିଲା ଭଳିଆ ଶୁଭା ହଉଥିଲା ତ ସେଇଥିପାଇଁ କହୁଛି।
କାନରେ ଏଇଟା ବ୍ଲୋଟୁଥି ଲଗେଇଛି ତ ବୋଧ ଟିକେ ଖରା। କଣ? ଟା ଟିକେ ମୋ ସାଉଣ୍ଡୁ ଟା ଟିକେ କମ ଆସୁଛି। ମୋ ଭଏସ ଟା ଟିକେ।
ଆଜ୍ଞା ଆଜ୍ଞା। ଆଛା।
ଏଇନା କ୍ଲିୟର ଆସୁଛି ଭାଇନା?
ହଁ ହଁ ଏବେ ଏବେ କ୍ଲିୟର ଆସୁଛି।
ଆଛା ଆଛା ଭାଇନା।
ଅ ହ।
ଆଉ ଆପଣଙ୍କର ଘର ଟା କୁଣେ। ବାସ୍ତବିକ ଜନ୍ମସ୍ଥାନ କୋଉଟା ଆପଣଙ୍କର?
ଆମର ବାସ୍ତବିକ ଜନ୍ମସ୍ଥାନ ହଉଛି ଭୁବନେଶ୍ଵର।
ଆଛା ଆଉ ଆପଣଙ୍କର ଗାଁ କୋଉଠେ?
ଗାଁ ନୟାଗଡ଼।
ନୟାଗଡ, ଆପଣଙ୍କର ଜନ୍ମ ଭୁବନେଶ୍ଵରରେ।
ହଁ ଆଜ୍ଞା। ମୁଁ ଛୋଟବେଳୁ ଭୁବନେଶ୍ୱରରେ ରହୁଛି।
ଆଛା ଆଛା, ମୋର ଗୋଟେ ଭାଇ ସେଠି ରହେ ଭାଇନା। ମାନେ ମୋ ମାଉସୀଙ୍କ ପୁଅ ସିଏ। ତାଙ୍କ ତାଙ୍କର ବି ତାଙ୍କର ଗାଁ ନୟାଗଡ କିନ୍ତୁ ସେ ବର୍ତ୍ତମାନ ଭୁବନେଶ୍ୱରର ଏଠି ପାଠ ପଢୁଛି।
ଓହୋ ଆଛା, ଆଛା ଭାଇ ଶୁଣନ୍ତୁ? ମୋର ମୋର ଟ୍ୟୁସନ ଟାଇମ ହେଲାଣି ମୁଁ ଆପଣଙ୍କୁ ଆଉ ଟିକେ ଛାଡି ଗଛ ଲଗଉଛି ହେଲା। ଆପ ଆପଣଙ୍କ ଆପଣଙ୍କ ସହିତ କଥା ହୋଇକି ଆପ ଆପଣଙ୍କ ସହିତ କଥା ହୋଇକି ମତେ ବହୁତ ଭଲ ଲାଗିଲା। ଧନ୍ୟବାଦ ଭାଇ, ଜୟ ଜଗନ୍ନାଥ।
ଭାଇନା ମତେ ବି ବହୁତ ବଢିଆ ଲାଗିଲା ଭାଇନା, ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଆପଣ ଆପଣଙ୍କର ସ୍ୱାର୍ଥକୁ ଦେଖିଥିବେ ଭାଇନା ରାଧେ ରାଧେ। ଜୟ ଜଗନ୍ନାଥ।